ହଁ ହଁ ଶୁଭା ଯାଉଚି।
ଆଉ କଣ ରୋଷେଇ ଶିଖିଛ କୁହ?
ରୋଷେଇ?
ହଁ ମାନେ ଯାହା ଶିଖିଛ ପିଠା ଫିଟା କି ଯାହା
ପିଠା-ଆ-ଆ-ଆ ମୁଁ ଖାଲି ଉମ୍ ପତଳା ଚକୁଳି ଜାଣିଛି ଆଉ-ଉ ପକୁଡି କରି ଜାଣିଛି। ମୁଁ ମୁ ପତଳା ପତଳା ଚକୁଳି କରେ ଆ ଘରେ ସମସ୍ତେ ଖାଇବା ପାଇଁ ଭଲ ପାଆନ୍ତି ଖାଲି କହନ୍ତି ମୁଁ ମନେଇବି ଏ ଚକୁଳି ଚକୁଳି କଲେ ସମସ୍ତେ ଚାହାନ୍ତି ଯେ ମୁଁ ବନାଏ ସେଇଟା।
ପତଳା ପତଳା କର ଆଉ ନା?
ହଁ ପୁରା ପତଳା ଇଏ କୁହନ୍ତି ଆଉ ଏରେ କଣ ଏମିତି କରୁଛ ହେରା କାହା ପେଟ ପୁରିବନି କି ମୁଁ କହିବି କିଆଁ ପେଟ ପୁରିବନି କଣ ଆ ଖାଇବନି ଯ
ହଁ ତମେ ଦିଟା ଜାଗାରେ ପାଞ୍ଚଟା ଖା।
ହଁ ଆଉ କଣ ତାଙ୍କ ଆଗରେ ତ ପୁରା ପତଳା ପୁରା ଏପଟ ସେପଟ ଦେଖା ଯାଉଛି ଆଉ ତା ବୋଲି ଏରା କଣ ଆଉ ହେରା ଗୋ ଦେଖା ହେଉଚି ବୋଲି ଏରା ଏଗୁଡା କୁ ହଁ ସେଇଟା ସବୁ ଅପା କୁହନ୍ତି ତୁ ଚକୁଲ ଫକୁଲ ଟା ଅପା କହନ୍ତି ତୁ ବନା। ବାପା ଖାଆନ୍ତିନି ପିଠା କିନ୍ତୁ ମୁଁ ଯଉ ପ ତଳା ଚକୁଳି କରିଦଉଛି ସେ ଖାଇ ଦଉଛନ୍ତି।
ସେଇଆ ବା।
ପଠେଇଲେ କିଛି ନାହିଁ କଣ-ଅ-ଅ-ଅ ଯଉଁ-ଉ -ଉ ଖାଲି-ଇ-ଇ-ଇ ଉ ଉଁ-ଉ-ଉ ବାଟଣ ଟା ଟିକେ ଚିକଣ କରିକି ବାଟିବ। ଆଉ ଆଣ ଟା ଟିକେ ପତଳା କରିକି-ଇ-ଇ ଯୋଉ ଗୋଳେଇବ ହେଲା ଆଉ କଣ।
ତାୱା ଟା ଟିକେ-ଏ-ଏ ମାନେ ଇଏ ଥିବା ଦରକାର ଆଉ ଫ୍ଲାଟ ହେଇକି ଆଉ ନା।
ହଁ ତାୱା ଟିକେ-ଏ-ଏ-ଏ ଉ-ଉ-ଉ ଆଗ ଟିକେ ତେଲିଆ ହେଇଥବ ତାୱା ଟା। ତେଲ ଦେଲେ ଆଉ ବୁଲିବନି କିନ୍ତୁ ତାୱା ଟା ତେଲିଆ ହେଇଥିବ କିନ୍ତୁ ତେଲ ଦେଲେ ବୁଲିବନି। ଖାଲି ତାୱାରେ-ଏ-ଏ ଆଉ ବେଶୀ ବି ହିଟ ହେଇ ନଥିବ। ହଁ ହଁ ବେଶୀ ବି ହିଟ୍ ହେଇ ନଥିବ ହାଲକା ହିଟ୍ ହେଇଥିବ-ଅ-ଅ ଯେତେ ବାଟ ବୁଲେଇବ ତାୱାଟା ଯେଡ଼ିକି ଟେ ହେଡିକି ଟେ ପିଠା ହେଇଯିବ।
ହେଡ଼ିକି ଟେ ହେଇଛି।
ତା ହାଲକା ତାପରେ ସେଠୁ ତେଲ ଦେଇଦବ। ହଁ ତାପରେ ତେଲ ଦବାକୁ ପଡିବ ନା ମୁଁ ତ ଗିନା ଚାମଚ ରଖିଥାଏ ଗି ଗିନାରେ ଭରିକି ଚାମଚ ରଖି ଦେଇଥାଏ ତା ଉପରେ ମୁଁ ତେଲ ଦେଇଦେବି ତାପରେ ଚାରି ପଟେ ତେଲ ଦେଇଦବି ସେଇଟା ଆରାମସେ ଉଠିଯିବ।
ଚକୁଳି ପିଠା ସାଙ୍ଗେ ତମକୁ କଣ ଭଲ ଲାଗେ ତରକାରୀ, ନା ଚଟଣି, ନା କ୍ଷୀର?
ଚକୁଳି ସହିତ ଚକୁଳି ସହିତ-ଅ-ଅ ଆଳୁ ମଟର ତରକାରୀ।
ମଟର ତରକାରୀ ନା ମତେ ଏଇଠି ମଟର ତରକାରୀ ଭଲ ଲାଗୁଛି କିନ୍ତୁ ଆମ ଘରେ ସବୁବେଳେ କ୍ଷୀରରେ ବହୁତ୍ ଭଲ ଲାଗେ,
ହଁ କ୍ଷୀର ରେ ବି ଯୋଉ କ୍ଷୀର ରେ ତ ବେଶୀ ଖାଲି ସମସ୍ତେ କ୍ଷୀର ରେ ପିଠା ଖାଆନ୍ତି,
ହଁ ଆମର ଗାଈ କ୍ଷୀର ଥାଏ ତ, ଆଉ ଗାଈ କ୍ଷୀର ଫୁଟେଇ ଦିଆ ହବ ସେ ଭଲ ଟେଷ୍ଟ ଚିନି ପକେଇଦଲେ ମୋଟା-ମୋଟା କ୍ଷୀର, ତ, ଅ ପିଠା ଟା କ୍ଷୀରରେ ବୁଡ଼େଇ କି ଖାଇବା ଭଲ ଲାଗେ ପ୍ରାୟ ଟା ତ ଦରକାର ନାହିଁ ପିଠା କ୍ଷୀର ଆଉ,
ପିଠା କ୍ଷୀର ହଁ,
ପିଠା କ୍ଷୀର ଭଲ ଲାଗେ ବହୁତ୍,
ଗାଡ଼ି ବି ଜିଇ ଥାଆନ୍ତି ପ୍ରାୟ,
ହଁ-ହଁ-ହଁ ସେ ସେ କ୍ଷୀର ଟେଷ୍ଟି,
ସେଆ ସେଇ କ୍ଷୀର ଆଉ ଏଇ କିଣା ଷୀର ଆଉ ହମାନ୍
ନା ଏଠି ଯୋଉ କ୍ଷୀର କିଣା କ୍ଷୀର ଏଇଟା ବାନ୍ତି ଲାଗିବ ସେ ଯୋଉ ବାସ୍ନା ବାହାରୁଛି,
ସେ ଝଁ ସେ ବାସ୍ନା କକୁ ସତ ହ ପେଟ ପ ଘାଞ୍ଚି,
ବା ବାନ୍ତି ଲାଗିବ ଇଏ ହଉ ଭଲ ଲାଗୁନି ଗାଁ କ୍ଷୀର ବାସ୍ନା ଅଲଗା, ଏଠିକା କ୍ଷୀର ବାସ୍ନା ଅଲଗା,
ଆମର ଘରେ ଗାଈ ଅଛନ୍ତି ଆମ ସବୁବେଳେ କ୍ଷୀର,
ହଁ ଆମର ବି ତ ସେଇୟା ଆଉ,
ଦିଟା ଆଣି ଅଛନ୍ତି ଦିଟାଙ୍କ ଦୁହାଁ ଅଛନ୍ତି ସବୁବେଳେ ଆମର କ୍ଷୀର-କ୍ଷୀର ଦହି ଛେନା,
ହଁ ସିଏ ଯୋଉ ଟେଷ୍ଟଟେ ରେ ସ୍ବପ୍ନ, ମାନେ ଏଠି ସେଟା ସ୍ୱପ୍ନ, ନା ଏ ତାପରେ ଯୋଉ ଗାଁ ରେ ଗାଈ ମାନେ କଣ ଘାସ ଖାଇଲେ ନା କି, ମାନେ ଅବିକା ନ୍ୟଚୁରାଲ ଘାସ ହେଲା ହଁ, ବର୍ଷା ରେ ଯେତିକି ଘାସ ହେଲା ସେମାନେ ଖାଇଲେ ତାଙ୍କରଠୁ କ୍ଷୀର ଟା ବାହାରିବ, ଏଠି ମାନେ ଯୋଉ ଖାଦ୍ୟ ଖାଇକି କ୍ଷୀର ଦେବେ, ଯେମିତି ଖାଦ୍ୟ ସେମିତି ଜିନିଷ ଟା ଆସିବ ପେଟରୁ ନା ଆଉ ଏମିତି ବି, ତ ଅଛନ୍ତି ସହର ରେ ଇଞ୍ଜେକ୍ସନ ଦେଇ କ୍ଷୀର ପରିମାଣ ବଢ଼େଇ ଦଉଛନ୍ତି, ମାନେ ଗାଈ ମାନଙ୍କୁ ଇଞ୍ଜେକ୍ସନ ଦିଆହେଉଛି ମାନେ ବେଶୀ କ୍ଷୀର ଦେବେ ବୋଲି ସେ,
ହଁ-ହଁ ସତରେ ତାପରେ ସେ ସବୁ କ୍ଷୀରରେ ନା କଣ ପାଉଡର ଫାଉଡର ମିସଉ ଦଉଛନ୍ତି ମିସ୍
ମିଶେଇ ଦଉଛନ୍ତି ନହେଲେ ଯଉ ପ୍ୟାକେଟ୍ କ୍ଷୀର ର ହଉହାନ୍ତି ସ୍ମଲ କାଇହିଁ ହଉଛି,
ହଁ ସେଟା ମିସ ହୁଉଛନ୍ତି ବୋଲି ହଉଛି ନା ସେ ହ୍ୱଟ କଲର ପାଉଡର ଗୋଟେ ଅଛି ସେଟାମିସ ହୁଉଛନ୍ତି,
ହଁ ପରା ତାକୁ ମାନେ ଖା ହୁଁ ସେଟା ଚା କରିଦେଲେ ଖାଲି ବାନ୍ତି ଲାଗିବ ପୁରା,
ହୁଁ,
ବାନ୍ତି ଲାଗିବ,
ଆଉ ଆମ ତ ସେମିତି ପିଠା ବନେଇ ଆସିନି, ହଁ ଆଉ ଯୋଉ ଗୁ ସୁଜି ପିଠା ଯୋଉ ଯେତେବେଳେ ଯୋଉ ତା ଇଏଟା ତି ଆ ଯୋଉ, ତିଆରି କର ହୁଏ ମୁଁ ଗଢ଼ି ଦିଏ ହଁ, ହଁ ପୁରା ପୁରୀ ଗଢି଼ଦେବି ତାକୁ ତାଗ ଆଉ ଯୋଉ ଜନ୍ତୁ ଟା ଗୋଟେ ଚକଟି ଦେଇ ଦେଲେ ହେଲେ ନରମ ହେଇଯାଏ, ତାପରେଠୁ ଖୋଳ କରିକି ଭିତରେ ପୂରେଇକି,
ହଁ ସେ ବା ସେ ସେମାନେ ବଡ଼ ମାନେ କରିଥିବେ ଏଠି ବସିକି ହା, ତ ଟିକେ କରୁ-କରୁ ହେଇଯିବ ଆଉ ସେମାନେ କରୁଥିବେ ହଁ, ସେଇଠି ଟିକେ ହାତ ଟା ବଢେଇଦଲେ ହେଲା ଆଉ ହଁ, ଏବେ ତ ବର୍ଷା ଛାଡି ଯାଇଥିବ ଆଉ ନା?
ହଁ ଛାଡ଼ି ଯାଇଛି,
ବର୍ଷା ଦିନ ହେଲା କେତେବେଳୁ ବର୍ଷା ହବ କଣ ହବ ତା ଇଚ୍ଛା,
ହଁ ଏବେ ତ ଯୋଉ ସେ ମୌସୁମୀ ବଷା ସବୁଦିନ ହବ ଆଉ।
ହଁ, ଏ ପିଲା ଗୁଡ଼ା ସ୍କୁଲ୍ ଯିବେ ଯେ ଭାରି ଟେନସନ୍ ଆମର। କଉନ୍ନ ଧର ରେନିକୋର୍ଟ ନ ନେଇଥିବ ଠିକ୍ ଟାଇମରେ ବର୍ଷା ହେଇଗଲା।
ଫୁଣି ଯା ଧରିକି ଏଠି ଛତା କି ରେନିକୋର୍ଟ।
ଛତା ଧରିକି ଯାଆ। ନହଲେ ଗୋଟା ଓଦା ହେଇକି ଆସିଥିବ ଯେ ସେ ଡ୍ରେସ୍ ସଫା କରିବାକୁ ଟେନସନ୍ ହେଇଯିବ ମଣିଷ ଆଗ।
ହଁ ସତରେ।
ଆ ସଫା କରିକି ତାକୁ ପୁଣି ଆଁ ସ୍ପିନ୍ କର ପୁଣି ସୁଖା, ଛୁଆ ପୁଣି ଆରଦିନ ପିନ୍ଧିକି ଯିବେ।
ପିନ୍ଧିକି ଯିବେ।
ପିନ୍ଧିକି ଯିବେ, ସେ ବର୍ଷାରେ ଶୁଖୁନଥୁବ। ଆଉ ତକ୍ଲିପ୍ ଗୋଟେ ଆଉ, ତାପରେ ସେଠୁ ଗନ୍ଧ ବାହାରେ ନେହିଁ ବର୍ଷା ଦିନିଆ। ବର୍ଷା ଦିନିଆ ଶୁଖିବନି, ହଁ ବା। କାଦୁଅ ହେଇଯିବ ତ ସେ ଯୋଉ ସାଇକେଲ ଚଲେଇକି ଆସିବେ ଆଉ।
ଛିଟା, ଛିଟା ପଡିକି କାଦୁଅ ହେଇ
ଛିିଟା ପଡିଯିବ ଆଉ। ଡ୍ରେସ୍ ଆଇଲା ମୋଜା ଆଇଲା, ମୋଜା ତ ଡେଲି ଅପରିସ୍କାର।
ହଁ ହେରା ତ ଡେଲି, ସିଏ ଆଉ ଦି ଦିନିଆ ନାହିଁ ସେ ସବୁଦିନ।
ହଁ
ମୋଜା ସବୁଦିନ।
ମୁଁ ତା ସବୁଦିନ ନୂଆ ଡ୍ରେସ୍ ଯୋଉ ଉଁ, ଜୋତା ଖୋଲିକି ଯୋଉ ଖାଲି ପାଦରେ ଯାଉଛନ୍ତି ପ୍ରାଥନାକୁ। ରାସ୍ତାଟା, ହଁ। ତ କରୁଛୁ, ସେଇଥିରେ ସେମିତି ଗଲାବେଳୁ ଚାଲି ଚାଲି ଡ଼େଲି ମଜା ଅପରିଷ୍କାର। ନେକ୍ସ୍ଟ ଟାଇମ୍ ଖୁଦୁରୁକୁଣୀ କି ଗାଁକୁ ଯିବ ନାଁ?
ହଁ ଏ ଖୁଦୁରୁକୁଣୀ କି।
ଖୁୁଦୁରୁକୁଣୀଟା କେବେ ପଡୁଛି କ୍ୟାଲେଣ୍ଡର ଦେଖିଚ ନା ନାଇଁ?
ମୁଁ ମୁ ଦେଖିନି ଯାଇଁକି ତ ଗର୍ଷ ତ ପଡେ ଆଉ।
ହଁ, ଜୁଲାଇ ସଇଲେ ଦେ ଜୁଲାଇ ସଇଲେ ଦେଖିବୁ ଆଉ ନାଁ? ଜୁଲାଇ ସଇଲେ ଦେଖି ହଁ ନାଇଁ କାହିଁକି ନା ଯେତେବେଳେ ଗୋଟେ ଯିବାର ଥାଏ।
ହଁ, ହଁ, ତାପରେ ଖୁଦୁରୁକୁୁଣୀଟା ବେଶୀ, ଖୁଦୁରୁକୁୁଣୀ ବେଶୀ ମାନେ, ଏଁ ଘରେ
ହଁ, ହଁଅଁପା, ତାପରେ ଡେଟ୍ ଟା ଦେଖାହଉଥିବ ଆଉ କେତେ ଦିନି ରହିଲା।
ଅଁ ଆଉ କୋଉ କୋଉ କୋଉ ପାଳିଟା ଲାଷ୍ଟ ପାଳି ପଡିବି କି?
ହଁ, ଆ ଝିଅମାନେ ଫୁଲ ଫୁଲ ଚୋରି କରନା ନାଇଁ ରାତିକୁରୁ?
ହଁ ହଁ ଆମେ ଯାଉ ନାଥ୍ ଆମ ପ୍ ଘର ପାଖରେ ଗୋଟେ ଅଛି ପ୍ଲାଣ୍ଟ। ଯୋଉ ଓପିଏଲେ ହେଲା, ସେଇ ଦି ତାଙ୍କର ବ ଯୋଉ ଗା ଅଛି ଭିତରେ ବଗିଚା। ସବୁ ପ୍ଲାଣ୍ଟ ମାନେ ବଗିଚା କରିଥାନ୍ତି ନା, ସେ ଯୋଉ କଲୋନୀ ପଟେ ବଗିଚା ଥାଏ ସେ ଆମେ ରାତି ରାତି ଏକରୁୁ ଉଠିକି ଯୋଉ ତିନିଟା ରାତିରୁ ଉଠିକି ସମସ୍ତେ ଉଠା, ସେଉଟୁ ସମସ୍ତେ ନାଇଁ ଭାଇ ମାନେ ଯାଆନ୍ତି। ଆଉ ଖାଲି ଝିଅମାନେ ଥୋଡ଼ିନା ଯାଇପାରିବୁ ଭାଇ ମାନେ ରୁ ଯ ଦାଦା ମାନେ ଥାଆନ୍ତି, ସେ କହିବେ ହଁ ଆଁ ଝିଅମାନେ ଆମେ ଯେତେବେଳେ ଯିବାକୁ ବାହାରିବୁ ସେ କହିବେ ଆମକୁ ଡା କିବ, ସବୁ ବଡ ବଡ ହାତୀ ଟର୍ଚ ସେ ସେ ହାତୀ ଘଉଡ଼ାଇବାକୁ ସେ ଟ୍ରଚ ବ୍ୟବହାର କରନ୍ତି।
ଭାଇଙ୍କ ପାଇଁ ଓସା ହଉଛି ଆଉ ନଗଲେ ହେଲ୍ପ
ହଁ ଆମେ ଯେ କହୁଛେ ଆମେ ସେ ପୁରା କହିବୁ ତମ ପାଇଁ ଓସା କରୁଛୁ ତମେ ଯିବନି ଆଉ କିଏ ଯିବ। ଯିବ ସେ ର ଖୁସି ଗୁରାର ତିନିଟା ରୁ ଏକଥରେ ପନ୍ଦର କୋଡ଼ିଏ ଝିଅ। ସେଠୁ ତ ହେ ଯେତିକି ପୁଅ ଏଠୁ ସବୁ ଯାଇକି ପଲଶର କଲୋନୀ ଭିତରେ ପଶିକି ଏଠି ପ୍ଲାଣ୍ଟ ମାନଙ୍କରେ ତ ବୋହୁତ ପ୍ରକାର ଫୁଲ।
ହଁ ହଁ ହଁ ଭାରି ସୁନ୍ଦର ହେଇଥିବ ପାଟି କରନ୍ତିନି?
ହା ପାଟି କରନ୍ତି ଜଣେ ସେମତି କହି କୁହାଇକି ନେଇ କହି କୁହାକି ରିକ୍ୱେଷ୍ଟ କରିକି ସେ କହିବେ ଗଛ ଭାଙ୍ଗିବନି ମାନେ ହଁ ଯୋଉ ଗାଡ ମାନେ ଜଗିଥାନ୍ତି ତାଙ୍କୁ କହିକି ସୁଲ ସତୁରା କରିକି ସେ କହିବେ ଧୀରେ ଧୀରେ ତୋଳିବ ସବୁ ପିଲା ଯାଏନି ଦି ଚାରିଜଣ ଯା। ଆଉ ତମେ ସମସ୍ତେ ଗଲେ ସମସ୍ତେ ପଶେଇ ବଗି ଭାଙ୍ଗିଦବ ସେଇଠୁ ଆମେ ପାଟି ଗାଳି ଶୁଣିବୁ ସେ ଅଳ୍ ପଜା ଦେଖିକି ତୋଳିବ ଯେମିତି ଫୁଲ ତୋଳା ହେଇଚି ବୋଲି ଗଛରୁ ଜଣା ପଡିବନି। କି କୋ ଡାହି ପତ୍ର ଭାଙ୍ଗି ନଥିବ କିଛି ନାଇଁ। ହେ ଆମେ ଯାଉ ଦି ଚାରି ଜଣ ଯାଉ ଆଉ ସମସ୍ତେ ଗେଟ୍ ବାହାରେ ବସିଥାନ୍ତି।
ଜମା ଫୁଲ ତୋଳନ୍ତିନି ନା ସୁନ୍ଦର ଦେଖାହବ ବୋଲି।
ଆଉ କଣ କି ସେମାନେ ତୋଳିଆକୁ ଦିଅନ୍ତିନି।
ହଁ ତା ଭିତରୁ କିଛି କିଛି ନେଇ ଆଇଲେ ସବୁ ଜାଣିପାରିବେନି ଆଉ।
ଜାଣିପାରିବେନି ଆଉ ଆଉ ବାହା ବାହାରି ବି ମଜା ହୁଏ। ଆଉ ଲାଷ୍ଟ ପାଳି ତ ଡେକୋରେସନ ହେଇଥିବ। ସେଇଠି ସବୁ ଝିଅ ଛୁଆ ଶୋଇବେ ଆଉ ଘରକୁ ଆସିବେନି ପୁଣି ରାତି ଯେମିତି ସାଢେ ବାରଟା ହେଲେ ଫୁଲ ଫୁଟିବ। ସାଢେ ମାନେ ବାରଟା ହେଲେ ଜାଣିକି ଖୁଦୁରୁକୁଣୀ ଦିନ ରବିବାର ହବ। ତେଣୁ ବା ତା ଯେମିତି ସାଢେ ବାରଟା ହବ ତାପରେ ଚାଲ ଦେଖିଲା ବଳକୁ ଫୁଲର ସବୁ କଢେଇକିଥବ।
ହଁ।
ସେଟା ତୋଳିକି ହେନ୍ତି ଫୁ ଫୁକା ଫୁକା ହେଇଥିବ ତୋଳିକି ନେଇ ଆସୁ। ହଁ ସେ ନେଇ ଆସୁ ନେଇ ଆସିକି ଏଠୁ ସକାଳୁ ଫୁଲଟା ଫୁଟିଯାଏ ଡାଲରେ ଯୋଉ ରଖିଦଉ ଫୁଟିଯାଏ। ତାପରେ ସେଠୁ ବୋହୁତ ଆମର ବୋହୁତ ବୋହୁତ ମୂର୍ତ୍ତି ହୁଏ। ମାନେ ଚଉଦଟା ପନ୍ଦରଟା ଷୋହଳଟା ଏମିତି ହୁଏ ମୂର୍ତ୍ତି ସେଠୁ ହଁ ଯୋଉ ମାନସିକ ସବୁ ରଖିଥାନ୍ତି।
ହଁ ହଁ ଏତେଟା ତ ହାର କରିବାକୁ ପଡୁଥିବ?
ହଁ ସେଇଆ କହୁବା ଆଉ କଣ ପାଇଁ ଏତେ ଫୁଲ ତୋଳିବାକୁ ପଡେ କିି ଯେତେ ମୂର୍ତ୍ତି ସେତଟା ହାତ କରିବା ପାଇଁ ପଡିବ।
ଲୋକମାନଙ୍କୁ କହିଲେ ପଇସା ଦେଇ ଦିଅନ୍ତନି ନା ସେ ତ ମାନସିକ କରିଥି ମୂର୍ତ୍ତି ହିଁ ଦବୁ ଆଉ।
ଯାହା ହେଲେ ଯିଏ ମାନସ କରୁଛି ଭାଇ ମସିକ ପୁରଣଲେ ମର୍ତ୍ତି ଟେ ଦେି ତଥାପି ଜେ ଜଣ ଦେଇଦିଅନ୍ତି ପଇସା। କହିବେ ଏତେ ମୂର୍ତ୍ତି କଣିବ ତମ କୋଠ ମୂର୍ତ୍ତି ଆମର ଯୋଉ ବଡ ମୂର୍ତ୍ତି ଆସେ କହିବେ ହେଇଥିରେ ମିଶେଇଦବ ହେଇପଇସା। ଦେଇ ଦିଅନ୍ତି।
ଏମିତି କିନ୍ତୁ ଭଲ ନା।
ହଁ ସେ କୋଠ ମୂତ୍ତିରେ ଚାରିଫୁଟିଆ ପାଞ୍ଚୁଫୁଟିଆ ମୂର୍ତ୍ତି ଟା ଆସେ ସେଠୁ ଜଣେ ଜଣେ ଭାବିକି ଦେଇଦିଅନ୍ତି। ହଁ ସେ ଯା ହେଲେ ପାଞ୍ଚ ହଜାର ଛଅ ହଜାର ଲାଗିବେ।
ହଁ ଚା ଚାଲାଖିଆ ଲୋକମାନେ ସେମିତି କରିବା କଥା। କାହିଁ ନା ଗୋଟିଏ ତ ମୂର୍ତ୍ତି ହେଲା।
ଲାଷ୍ଟ ପାଳି ବିସର୍ଜନ କରିବାକୁ ହଇରାଣ ନା। ସେଇଟା ହଉଛି କଥା। ଏତେ ମୂର୍ତ୍ତି
ଏତେ ମର୍ତ୍ତ ତାପରେ ଟଙ୍କା ଗୁଡ଼ା ଅଯଥା ନଷ୍ଟ ଗୋଟିଏ ମୂର୍ତ୍ତି ସେଇଠି ମିଶିଲେ ହେଇଯିବ ସେ ପଇସା ଅଲଗା କାମରେ ଲାଗିିବ ଟେଣ୍ଟ ବନ୍ଧା ହବ। ଓ ମୋଗବ କେତେ କାମ ନାଇ
କେତେ କଣ ହଁ ବହୁତ।
ହଁ କିନ୍ତୁ ଯିଏ ବୁଝିଲା ସିନା।
ହଁ
ଆଉ ଏଇଆ କ ଥା ହଉ ଯିବ ଏଞ୍ଜୟ କରିବ ଆଉ। ଆଉ ତ ଅଳ୍ପ ଦିନି ଆଉ। ଯିବ ଏଞ୍ଜୟ କରିବ ଖୁସି ଆସ ବା। ଆସିଲେ କହିବ କେମିତି କଣ ଖୁଦୁରୁକୁଣି ବିତିଲା। ହଁ ହଉ ହଉ ରଖ।
ଆଜ୍ଞା।
କାଟିଦେଲେ ସେ?